ଆଜ୍ଞା ନମସ୍କାର ନମସ୍କାର ମୋ ଭୟସ ଆପଣଙ୍କୁ ଶୁଭୁଛି ଠିକ୍ ଠାକ୍? ଆଜ୍ଞା କେମିତି ଅଛନ୍ତି ଆପଣ?
ଆପଣଙ୍କର ବ୍ୟାକ୍ ଗ୍ରାଉଣ୍ଡ ନଲେଜ୍ ଟା ଆସୁ ବ ନଏଜେ ଟା ଆସୁଛି ସେଇଟାକୁ ଟିକେ କାଟନ୍ତୁ।
ତ ମ୍ୟାମ୍ କାନ୍ଦ ଟିକେ ଚାଲିଛି ଶୁଭୁଛି ପାଖରେ ଯେହେତୁ ଏବେ ଠିକ୍ ଠାକ୍ ଶୁଭିଲାକି ମ୍ୟାମ୍।
ହଁ ସେଇଟାକୁ ଟିକେ ନ ନ ନଜର ରଖନ୍ତୁ ବ୍ୟାକ ଗ୍ରାଉଣ୍ଡ ନଏଜ୍ ଟା ଆସୁଥିଲା ତ।
ଆଜ୍ଞା ଆଜ୍ଞା ସେ ଘରେ ପାଖରେ ହଉଛି ନା ଖରା ତ ବୋହୁତ ଖରା ସବୁଆଡେ ଖରା ବୋହୁତ ମ୍ୟାମ୍। ଆଉ ଅଛି ଦେଖନ୍ତୁ ଯୋଉ ଭଳିଆ ଭାବେ ପରିସ୍ଥିତି ବର୍ତ୍ତମାନେ ଗଛ ଗୁଡାଏ କାଟି ପକଉଛି ତେଣୁ ଖରା ଗରମ ତ ଲାଗି ରହିଛି।
ବହୁତ ଗଛ ତ କହିବାକୁ ଗଲେ ଆମେ ଯଦି କହିବୁ ଏଇ ଦଶ ଏଗାର ବର୍ଷ ଭିତରେ ଏ ଯୋଉ ଇଣ୍ଡଷ୍ଟ୍ରିଆଲିଷ୍ଟ କରିକି ମୁଁ ଜାଣିନି ଇଣ୍ଡଷ୍ଟ୍ରଆଲିଷ୍ଟ ର ପ୍ରକୃତ ଓଡିଆ ଟା ଆପଣ ଯଦି କହିପାରିବେ ବହୁତ ଭଲ ହୁଅନ୍ତା। ଇଣ୍ଡଲିଆଷ୍ଟି ପ୍ରୋ ଆଜ୍ଞା। ହଁ ଶିଳ୍ପୀକରଣ ଶିଳ୍ପୀକରଣ କରିକି ଯାହା ସେ କଲେଣି। ଆଉ ଯେତେ କଳକାରଖାନା ସବୁ ବଢେଇ ସାରିଲେଣି ମାନେ ପଲ୍ୟୁସନ ତ ଛାଡ ଆଉ
ସବୁ ଜନସଂଖ୍ୟା ସବୁ ଜନସଂଖ୍ୟା ଯୋଗୁ ଜନସଂଖ୍ୟା ଯୋଉ ଭଳିଆ ଚାଲିଛି ଲୋକମାନଙ୍କ ଡିମାଣ୍ଡ ବି ସେଇଭଳି ଭାବେ ବଢି ବଢି ଚାଲିଛି ତେଣୁ ସେମାନେ
ହଁ ଲୋକମାନେ ଏକୁଣା ପାହୁଣ୍ଡେ ଚାଲିବାକୁ ଚାହୁଁନାହାନ୍ତି।
ଆଜ୍ଞା ନିଶ୍ଚ
ସେମାନେ ଯୋଉ ମାନେ ଏଇଠୁ ଯଦି ଜଣେ କ୍ଷୀର ଆଣିବା ପାଇଁ ବି ଜଣେ ଯାଉଚି ସେ ଚାହୁଁଛି ମୁଁ ସେ ଗାଡି ନେଇକି ପୁଳାଏ। ପାହୁଣ୍ଡେ ଚାଲିବାକୁ ସେ ଯେ ଚାହୁଁନାହାଁନ୍ତି।
ନିହାତି ନିହାତି ଆପଣ ଯୋଉଟା କହିଲେ ସେଇଟା ପୁରା ଠିକ କଥା ସେଟା ହୁଏତ କେ ତେଣ ଅ ଅଳସୁଆ ଯୋଗୁ ସେଇଟା ହେଇପାରନ୍ତି ତାପରେ ଆମର ଗୋଟେ ସୋସାଇଟି ବୋଲି ଯୋଉ ଗୋଟେ ବଡ ଜିନିଷ ଟେ ର ଅଛି ଆମର ତାହଲେ ସୋସାଇଟି ତାକୁ ଭାବିବେ ଯଦି ସେ ଚାଲି ଚାଲି ଯାଉଛି ତେଣୁ ସେଇଟାକୁ ବି ଅଧିକ ଧ୍ୟାନ ରଖିକି ଅ ଷ୍ଟାଟସ ମେଣ୍ଟେନ କରିବା ପାଇଁ ଦେଖା ଶିକ୍ଷା ଓଡିଶା ଯୋଉ କରିକି ସେମାନେ ଗାଡି ବି ଧରିକି ଯାଉଛନ୍ତି ଯାହାର ଗୋଟେ ବାଇକ ଅଛି। ଆଉ ଗୋଟେ ସ୍କୁଟି ଅଛି ସେ ପୁଣି ଆଉ ଗୋଟେ କାର୍ କିଣୁଚି।
ପଛେ ରୋଗ କିଣୁଛନ୍ତି ସେଥିପାଇଁ କି ପଇସା ଦେଇ କି ସେମାନେ ରୋଗ ବି କିଣୁଛନ୍ତି କିନ୍ତୁ ସେମାନେ ଚାଲିବେ ନାହିଁ।
ନିହାତି।
ଆଜ କାଲି ଦେଖନ୍ତୁ। ଆଜ କାଲି ଦେଖନ୍ତୁ ଆପଣ ଦେଖନ୍ତୁ ଇଂ ମାନେ ଆମ ଏଇ ଦେଶରେ ରୋଗର ପରିମାଣ ଡାଇବେଟିସ ତ କମନ ହେଇଗଲାଣି। ଘରେ ଘରେ ତିନି ଚାରି ଜଣଙ୍କୁ ଡାଇବେଟିସ୍ ପ୍ରତି ଘରେ। ଡାଇବେଟିସ୍ କମନ ଖାଇବାର ଗୋଟେ ଚଳଣି ଯୋଉ ଜିନିଷ ଆମେ ଛୋଟ ବେଳେ ଖାଉଥିଲୁ ଆପଣ ନିଜେ ବି ବଡ ହେଲେଣି ଆପଣ ନିଜେ ଦେଖନ୍ତୁ ସେଇ ଖାଦ୍ୟ ପାଇଁ ଏବେ ଆପଣ ଖାଉଛନ୍ତି।
ନାଇଁ ନାଇଁ ମାମ ଆଗରୁ ଆପଣ ଆପଣ ଦେଖିଥିବେ ନିହାତି ଭାବେ ଆମେ ସକାଳୁ ଉଠିଲେ ଆଗରୁ ଘରେ ଆମକୁ ଛତୁଆ ମାଣ୍ଡିଆ ଏ ସବୁ ଦିଆ ହୋଉଥିଲା ରାନ୍ଧିକି ଶୀତ ଖ ବ ସା ଦିନ ଆସିଲେ ଆମର ସେ ମୁଗ ହରଡ ଡାଲି ହୁଏନି ବର୍ଷା ଦିନ ହେଲେ ଆମକୁ କୋଳଥରେ ଆମ୍ବୁଲ ପକେଇକି ଦିଅନ୍ତି କୋଳଥ ଡାଲି।
ହଁ।
ଏବେ ଲୋକମାନେ ଡା
କଣ ପାଇଁ କିି ତାର ସବୁ ରିଜିନ୍ ଥିଲା ମାଣ୍ଡିଆ କାଇଁ ଖାଉ ଥିଲେ ଖରା ଦିନେ ଦେହ ଟାକୁ ଥଣ୍ଡା ରଖିବ ପାଳୁଅ କାହିଁକି ଖାଉଥିଲେ ଦେହ ତାକୁ ସେଇଟା ଥଣ୍ଡା ରଖିବ। ତ ଆମର ବର୍ଷା ଦିନେ କଣ ପାଇଁ କିି କୋଳଥ ଡାଲି ଖାଉଥିଲେ। ଦେହ କୁ ସେ ଗରମ ରଖିବ। ସବୁ ଜିନିଷର କିଛିଟା ରିଜିନ ଥିଲା। ଏବେ ପିଜ୍ ଜା ବର୍ଗର ଘରୁ ବାହାରିଲେ ଆଳୁ ଚପ ଛଣା ଠୁ ଆରମ୍ଭ କରି ସବୁ ଖିଆ ଚାଲିଛି। ଆଉ ଟାବଲେଟ ଖାଇବାକୁ ଲୋକ ଭାରି ଖୁସି ମୁଁ ଟାବଲେଟ ଖାଇଦେଲେ ମୁଁ ଖୁସି ହେଇଗଲି।
ଖୁସି।
ଆଉ କଣ କହିବ ଆଜିକାଲି କହୁନା? ଲୋକ ପାଠ ପଢୁଛନ୍ତି। ଲୋକ ପାଠ ପଢୁଛନ୍ତି। କିନ୍ତୁ ପାଠର ମହତ୍ୱ ରହୁନି କୌଣସି କାର୍ଯ୍ୟରେ।
ନିହାତି ମାନେ ସମସ୍ତେ ମୁଁ ଏବେ ଆଜି ଆପଣଙ୍କ ପୂର୍ବରୁ ଜଣଙ୍କ ସହ କଥା ହଉଥିଲି। ସେ ବି ମତେ ସେ ସେମ୍ କଥା କହିଲେ ଯେ ଏ ଝିଅ ପିଲାଙ୍କୁ କାହିଁକି ନିର୍ଯତିିତ କରାହେଉଛି? କାହିଁକି ସେମାନେ ଶାଶୁ ଘର ଅବହେଳିତ। ତେଣୁ କାହିଁକି ଆମେ ଲୋକ ଲୋକମାନଙ୍କ ସମାଜରେ କେମିତି ଲୋକମାନଙ୍କର ମାନସିକତା ଯାହା ସବୁ ରହିଛି ତାକୁ କେ ବଦଳେଇବା। ସମାଜ କିପରି ଭାବେ ବଦଳେଇବା। ତେଣୁ ଆମେ ମୁଁ ତାଙ୍କୁ ସେଇଠି ଉତ୍ତର ଦେଲି ଯେ ଯେତେବେଳେ ହ ବଦଳିବାର ମାନସିକତା ରଖିବା। ବଦଳି ସମାଜ ବଦଳିବା ଆପେ ଆପେ ବଦଳି ଯିବ।
ହୁଁ।
ଯେଉ ପର୍ଯ୍ୟନ୍ତ ଆମେ ବଦଳେଇବାର ଅନ୍ୟକୁ ବଦଳେଇବାର ମାନସିକତା ରଖୁଥିବା ସେ ପର୍ଯ୍ୟନ୍ତ କିଛି ହବନି। ଯେବେ ନିଜ
ନିଜକୁ ଆଗ ବଦଳେଇବା ଦରକାର। ନିଜେ ବଦଳ ତାପରେ ପରିବାରକୁ ବଦ ଦଳାଅ ତାପରେ ତମେ ସମାଜକୁ ଯିବ।
ସମାଜ ତ ମ୍ୟାମ କାହାକୁ ନେଇକି ଗଠିତ କି? ସେ ପରିବାରକୁ ନେଇକି ଗଠିତ। ସେ ଲୋ ହଁ ତେଣୁ ଆମେ ଆଜ୍ଞା।
ହଁ। ତ ନିଜେ ତ ବଦଳେଇବାକୁ କୁଶ୍ଚିତ ଚିନ୍ତାଧାରା ଆମ ଭିତରେ ବି ରହୁଛି। ରହୁନି ବୋଲି କଥା ନାହିଁ। କିଛିଟା ପଜିଟିଭ ଜିନିଷ ରହିଲେ। କିଛି ନେଗେଟିଭ ରହୁଛି। ଆମକୁ ସମ୍ପୂର୍ଣ୍ଣ ଭାବରେ ନିଜକୁ ବି ବଦଳେଇବାକୁ ପଡିବ।
ଆଜ୍ଞା ମୁଁ ଆପଣଙ୍କ ପୂର୍ବରୁ ଜଣଙ୍କ ସହ କଥା ହଉଥିଲି। ସିଏ ମତେ କହିଲେ। ସେ ଆଜିକାଲି ବହୁତ ସାରା ଝିଅ ପିଲା ମାନଙ୍କର ରେପ୍ ହଉଛି। ତ ସେ ତାଙ୍କ ଯେତେବେଳେ ଏଇ ସବୁ ଯେ ସେ ଟିନ ଏଜେର ପିଲାଟେ ତେଣୁ ସେମାନେେ କହିଲ ମୁଁ ଯେତେବେଳେ ମୋ ସାଙ୍ଗ ମାନଙ୍କ ସହ ସହିତ ଏସବୁ ବିଷୟରେ କଥା ହୁଏ। ମୋ ସାଙ୍ଗ ମାନେ କୁହନ୍ତି ଯେ ସେ ଝିଅ ଟା ଛୋଟ ଡ୍ରେସ ପିନ୍ଧିଥିଲା। ସେଇ ଝିଅଟା ପୁଅଟା ସାଙ୍ଗେ ମିଶୁଥିଲା। ସେଇ ଝିଅଟା ରାତିରେ ବାହାରକୁ ଯାଇଥିଲା। ତାମାନେ କଣ ଝିଅ ପିଲା ମାନଙ୍କର ସ୍ଵାଧୀନତା ନାଇଁ ଯେ ନାଇଁ ସେମାନେ ବାହାରେ ବୁଲି ପାଡିବେନି। କାହିଁକି ଆମେ ଝିଅ ଟାକୁ ବାହାରିକି ଗଲା ବେଳେ କହିକି ଯିବା ଯେ ତୁ ସାଲୁଆର ସୁଟ ପିନ୍ଧିକି ଯା। ତୁ ଶାଢୀ ପିନ୍ଧିକି ଯା। କାହିଁକି ଆମେ କହିବାନି ଗୋଟେ ପୁଅକୁ ଆମ ଘରୁ ଗଲାବେଳେ ଏ ଯେ ତୁ ଘରୁ ବାହାରକୁ ଗଲେ କୋଉ ଝିଅକୁ ଖରାପ ନଜରରେ ଦେଖିବୁନି। ପ୍ରତ୍ୟେକ ଝିଅକୁ ଆ ଯେ ସିଷ୍ଟର ଆ ଯେ ମଦର ତୁ ସମସ୍ତଙ୍କୁ ସମ୍ମାନ ଦବୁ। ଯଦି ଗୋଟେ ପୁଅକୁ ଆମେ ଠିକ କରିଦବା। ତେଣୁ ଗୋଟେ ଝିଅଟା ଆପେ ଆପେ ଠିକ ହେଇଯିବ। ରେଫ ମଡର ଯାହା ବି ହଉଛି ସେ ସବୁ ହବନି।
ସେଇଟା
ତେଣୁ ପ୍ରଥମେ ଆମେ ନିଜେ ଘର ନିଜ ପରିବାରରେ ଥିବା ଲୋକଙ୍କୁ ଆ ନିଜ ପୁଅକୁ ନିଜ ଝିଅକୁ ଆମେ ଚେଞ୍ଜ କରୁନେ। ଆମେ ଚାହୁଁଛେ ଅନ୍ୟ ଝିଅଟା କେମିତି ଚେଞ୍ଜ ହେଲା? ତାକୁ ଆ ତା ଆଖିରେ ଆଙ୍ଗୁଳି ଆ ଗେଞ୍ଜୁଚେ ତା ଚରିତ୍ର ଉପରକୁ ପ୍ରଶ୍ନ ପଚାରୁଛେ। ଯୋଉ ଝିଅଟାର ଚରିତ୍ର ଟା ଆଜି ନଷ୍ଟ ହେଇଛି। ସେଟା କାହା ପାଇଁ ହେଇଛି? ତାଙ୍କ ଘର ଲୋକ କାହିଁକି ସେ ପିଲାଟାକୁ କହିଲେନି? ଯେ ତୁ ଗୋଟେ ଝିଅର ଚରିତ୍ର
ତ ଯଦି ମାନେ ରେଫ୍ ହେଇଗଲା ତା ଚରିତ୍ର ନଷ୍ଟ ହେଇଗଲା। କାହାର ଆଖି ଫୁଟି ଯାଉଛି ତା ଚରିତ୍ର ନଷ୍ଟ ହଉନି। ସାଧାରଣ ରେ ହେଇଗଲା ସେ ଚରିତ୍ର ନଷ୍ଟ ହେଇଗଲା ସେଇଟା କଥା ନୁହଁ ଗୋଟେ ଝିଅ ଯଦି ଛୋଟୋ ଡ୍ରେସ୍ ପିନ୍ଧି ବାହାରୁକୁ ବାହାରିଲା ଏଇଟା ବି ଶୁଣ ଛୋଟୋ ବୋହୁତ ଜିନିଷ ମାଇଁନଟଲି ଜିନିଷ ଦେଖିବାର ଅଛି ବାପା ମାଙ୍କର ଦେଖିବାର ଅଛି। ସମାଜରେ କହିଲେଣି ଯେ ପୁଅ ଝିଅ ସମାନ। କିନ୍ତୁ କଣ ଆକ୍ଚୋଲି ସମାନ ହେଲାଣି କି?
ସେ ଉଁ ସେମିତି ଯଦି ଆମେ ଦେଖିବା ତାହେଲେ ମହାତ୍ମା ଗାନ୍ଧୀ ତ କୋଉ ଦିନ ଠାରୁ ଦେଶ ସ୍ଵାଧୀନ କଲେଣି ଦେଶ କଣ ଆକ୍ଚୋଲି ସ୍ଵାଧୀନ ହେଇଛି।
ହେଇନାହିଁ ହେଇନାହିଁ ତ ସେଥିପାଇଁ କି ଆମେ ବି ଝିଅ ମାନଙ୍କୁ ଦେଖ ପୁଅ ମାନେ ତ ଅଭ୍ୟସ କଥା ପୁଅ ମାନଙ୍କୁ ତ ତମେ ଯେମ ତି ଝିଅ ଟାକୁ ଡ୍ରେସ କେମିତି ପିନ୍ଧିକି ଜାଣିଲା କୋହୁଚ ସେମିତି ପୁଅ ଟାକୁ ବି କହିବ ସେ ପିଲାଟାକୁ ତୁ ଏମିତି କର ନା ସେମିତି କର ନା ପୁଅ ମାନଙ୍କୁ ବି ଶିକ୍ଷା ଦବାର ଅଛି ପ୍ରଥମେ ହେଲା ଘରୁ। ହେଲା ତାପରେ ଛୋଟୋ ଡ୍ରେସ ଟି ଛୋ ଟୋ ଡ୍ରେସଟି ଜଣେ ପିନ୍ଧିକି ଯାଉଚି କାହିଁକି ଯିବ? କଣ ପାଇଁ ଯିବ ତମେ କୋଉ କଲ୍ ବଢୁଚ ଛୋଟୋ ଡ୍ରେସ ପିନ୍ଧିଲେ କଣ ହେଇଯିବ। ତମେ କାହିଁ ପିନ୍ଧିବାକୁ ଯିବ। ମନେକର ତମର କିଛି ହବନି କିନ୍ତୁ ତମକୁ ଦେଖିକି ଆଉ ଜଣେ ଆଉ କାହାକୁ କିଛି କରିଦେଇ ପାରେ ନା। ତ ଗୋଟେ ଜିନିଷ ହେଲା ପ୍ରଥମେ ଏଇଟା ନିଜକୁ ସଂଯତ କର। ମୁଁ ବି ଏଥିରେ ଇଏ କିନ୍ତୁ ତା ବୋଲି ନୁହଁ ଯେ ପୁଅ ପିଲାଙ୍କର କିଛି ଦୋଷ ନାହିଁ ସବୁ ଦୋଷ ଝିଅ ପିଲା ଙ୍କର ସେଇଟା ନୁହଁ। କିନ୍ତୁ ବାପା ମାଙ୍କର ବି ବୋହୁତ ଜିନିଷ ବୁଝିବାର ଅଛି ଯେ ଆମେ ଆମ ଝିଅଟିକୁ ବ୍ରଡ କରିଚୁ କିନ୍ତୁ ସୋସାଇଟି ବ୍ରଡ ହେଇନାହିଁ।
ସୋସାଇଟି ବ୍ରଡ ହେଇନାହିଁ ତ ସେଥିପାଇଁ କି? ଝିଅକୁ ସେ ଜିନିଷ ବି ଶିଖେଇବା ଦରକାର ଯେ ଜଜମେଣ୍ଟ ଠିକ ଜାଗାରେ ଠିକ ନେ। କୋଉ ଜାଗାରେ ଶାଢୀ ପିନ୍ଧିବ କୋଉ ଜାଗାରେ ଡ୍ରେସ ପିନ୍ଧିବ କୋଉ ଜାଗାରେ ଜିନ୍ସ ପିନ୍ଧିବ କୋଉ ଜାଗାରେ ସ୍କଟ ପିନ୍ଧିବ।
ନିହାତି ନିହାତି।
ଏଇ ଜଜମେଣ୍ଟ କୁ ବି ତାକୁ ଶି ଖେଇବା ଦରକାର ଗାଁରେ ତମେ ଯଦି ଯାଇଚ ଗୋଟେ ଝିଅ ଯଦି ବାହା ହେଇଚି। ଗାଁ କୁ ଯାଇଚି ସେଠି ତୁମେ ଶାଢୀ ପିନ୍ଧିବା ନିହାତି ଦରକାର କାହିଁକି ନା ତମେ ଯଦି କହିବ ଗରମ ହୋଉଚି କି ମତେ ଏତେ କାମ କରିବାକୁ ପଡୁଚି ମୁଁ ଶାଢୀ ନ ପିନ୍ଧି ସାଲୁଆର ପିନ୍ଧିବି ଗାଁ ତମୁକୁ ଛାଡିବ ନାହିଁ ଗାଁ ଲୋକୋ ତମୁକୁ ଛାଡିବେ ନାହିଁ।
ନାଇଁ କେମିତି ସେଟା ହବ କାରଣ ଆମର ପରମ୍ପରା ରହିଚି ଓଡିଆ ମାନ ଙ୍କର ପରମ୍ପରା ରହିଚି ଶାଶୂ ଘରେ ସେ ଝିଅଟା ଆଉ କି ବଡ ମାନଙ୍କ ଆଗରେ ପ ସିଏ ପ ଘୋଡେଇ ହେଇକି ରହିବ କିନ୍ତ ଯୋଉଡା ଯୋଉଟି ପିନ୍ଧିବା କ ଥା ସେଟା ଆ ଯେତେବେଳେ ଗୋଟେ ଝିଅ ଟେ ବାହାରକୁ ଯାଉଛି ତା ସାଙ୍ଗମାନଙ୍କ ସାଙ୍ଗେ ମିଶିବାକୁ ସେ ଆ ଜିନ୍ସ ଟପ୍ସ ପିନ୍ଧିକି ଯିବ ତା ବୋଲି କଣ ସିଏ ସେଟା ଭୁଲ୍ ତାର ଜିନ୍ସ ଟପ୍ସ ପିନ୍ଧିବା।
ନା ଜିନ୍ସ ଟପ୍ସ ପିନ୍ଧିବା ଭୁଲ ନୁଁହ ମୁଁ ତମୁକୁ କଣ କହିଲି ଜାଗା। ଜାଗା ଦେଖିକି କାମ କର। ଆମେ ରାତିରେ ବାହାରକୁ ଯାଉଚୁ। ଜିନ୍ସ ଟପ ପିନ୍ଧିକି ଯା କମ୍ଫଟେବୁଲ୍ କିଏ ତମକୁ ଗୋଡେଇବ କଣ କରିବ ଦୌଡି ପାରିବ। ତମେ ନିଜକୁ ପ୍ରୋଟେକ୍ସନ କେମିତି ଦବ ସେ ଜଜମେଣ୍ଟ ଟା ତମର ହବା ଦରକାର। ତ ଗର୍ତ୍ତମାନ ହେଲା ଇକ୍ୱାଲିଟି କହିଦେଲେ ହେଇଯାଏନି। ଇକ୍ୱାଲିଟି ପାଇଁ ବି ଇକ୍ୱାଲିଟିର ମାନସିକ୍ ରଖିବାକୁ ଦରକାର ଯୋଉ ମାନସିକ ଆମ ଦେଶରେ ଡେଭଲପ୍ ହେଇନି ପ୍ରପର୍ଲି। ହଉଛି ନୋ ଡାଉଟୁ ହୋଉଛି କିନ୍ତୁ ପ୍ରପର୍ଲୀ ହେଇନାହିଁ।
କାରଣ ଆଜିକା ଡେଟ୍ ରେ ବି ଗୋଟେ ଘରେ ଯେତେବେଳେ ପିଲାଟିଏ ଜନ୍ମ ହଉଛି ବାପା, ମା ଚିନ୍ତା କରୁଛନ୍ତି ଆଗକୁ ପୁଅଟିଏ ହଉ। ଏବେ ବି ଚିନ୍ତା କରୁଛନ୍ତି। କେହି ଚିନ୍ତା କରୁନାହାନ୍ତି ଆଗ ମ ଝିଅ ଟେ ହଉ ବୋଲି। ହଁ ନା ନାହିଁ ମତେ ଏତିକି କୁହ।
ଆଜ୍ଞା ଆଜ୍ଞା ନିହାତି।
ତ ସେଇ ଚିନ୍ତାଧାରା ଯେପର୍ଯ୍ୟନ୍ତ ବିକ ଚିନ୍ତାଧାରା ଚେଞ୍ଜ ହେଇନି ନା ଗୋଟେ ପୁଅଟିଏ ହେଲେ ଯେତିକ ଖୁସି ମିଳୁଛି। ଝିଅଟିଏ ହେଲେ କିଛି ଲୋକ ନାକ ବି ଟେକି ଦଉଛନ୍ତି।
ଯଦି ସେମିତି କିଛି ସିଷ୍ଟମ ସେମିତି କିଛି ସିଷ୍ଟମ ଥାଆନ୍ତା ଯେ ଝିଅ ଟା ଯୋଉଠି ଜନ୍ମ ହେଲା ପରେ ଯୋଉ ଗର୍ଭରୁ ଆସିଛି ସେଇ ଗର୍ଭରେ ପୁଣି ତାକୁ ଅ ନେଇଯିବା ପାଇଁ ବୋଧହୁେ ସତୁରି ଭାଗ ଲୋକ ସେୟା କରିଥାନ୍ତି। ଝିଅଟାକୁ ପୁଣି ପେଟ ଭିତରକୁ ନେଇଯାଇଥାନ୍ତେ। ଝିଅଟେ ହେଲା ପରେ ଜାଣିକି।
ସେଇ ଜିନିଷ ତ ଛାଡ ସେଇ ଜିନିଷ ମାନେ ଟୋଟାଲି ମାନେ ଭଲିଡ ନୁହଁ ସେ କଥା। ଗମେଣ୍ଟ ଇନ୍ତଦୁସ୍ କଲା ଝିଅ ଛୁଆ ହେଲେ ଏତିକି ଇନକମ୍ ତମକୁ ଏତିକି ମିଳବ। କାହିଁକି ଗଭର୍ମେଣ୍ଟ ଇନ୍ତ୍ରୋଡୁସ କଲା। ଏଇଥିପାଇଁ ଯେ ଝିଅ ଛୁଆକୁ ଇକ୍ୱାଲିଟି ଦିଆଯାଉ। ଗଭର୍ଣ୍ଣମେଣ୍ଟ ସେଇଟା କରିବା କଥା କରିଦେଲା। ବାକି କାମ ବାପା ମା ବାକି କାମ ଗାର୍ଡିଆନ ମାନଙ୍କର ବାକି କାମ ଘର ଲୋକ ମାନଙ୍କର କିଏ କରୁଛି। ପକେଟ ରେ ପଇସା ପୁରଇ ଦେବେ କିନ୍ତୁ ନାକ ଟେକିକି ବସିଥିବେ ଆମର ଖର୍ଚ୍ଚ ଆସିଗଲା ଖର୍ଚ୍ଚ କଣ ତମେ ପୁଅ ପତି କରୁନ। ଗୋଟେ ଝିଅ ପ୍ରତି ତମେ ଯେତିକି ଖର୍ଚ ନ କରୁଛ ଗୋଟେ ପୁଅ ତା ଠୁ ଅଧିକ ଖର୍ଚ୍ଚ କରୁଛ କିନ୍ତୁ ପୁଅ ଏଇ ପୁଅର ମେଣ୍ଟାଲିଟିରୁ ଲୋକଙ୍କୁ ବାହାରିବାକୁ ପଡିବ। ବେସିକାଲି ସ୍ତ୍ରୀ ଲୋକମାନଙ୍କୁ ବେସିକାଲି ଝିଅ ମାନଙ୍କୁ
ସବୁବେଳେ ତ ଗୋଟେ ଯୋଉ ଘର ଢିଙ୍କି କୁମ୍ଭୀର ସବୁବେଳେ ଝିଅ ହିଁ ଗୋଟେ ଝିଅର ଶତ୍ରୁ।
ଶତ୍ରୁ ପ
ଗୋଟେ ମା ଯେତେବେଳେ ଗୋଟେ ଝିଅକୁ ନଷ୍ଟ କଷ୍ଟ କରୁଛି ସେ ଯାଣ ନିଜେ ବଝିପାରୁନି ଯେ ସେ ଆଜି ଯୋଉ ପରିସ୍ଥିତିରେ ଆସିକି ଠିଆ ହେଇଛି ଗୋଟେ ଛୁଆ ଜନ୍ମ କରିଛି କେବଳ ତା ମା ପା ପାଇଁ ଗୋଟେ ଝିଅ ପାଇଁ।
ହୁଁ।
ଏଇ ଜିନିଷ ସବୁ ନା ସବୁ ଜିନିଷକୁ ଡେପ୍ଥ କୁ ବୁଝିବାକୁ ପଡିବ। ଗୋଟେ ଝିଅକୁ ଫ୍ରମ ଦ ବିଗିନିଂ ତମକୁ ବୁଝିବାକୁ ପଡିବ ସୋସାଇଟି ଟା କଣ। ସୋସାଇଟି କୁ ନେଇକି ଆମେ ନୁହଁ ସୋସାଇଟିକୁୁ ଆମକୁ ବଦଳେଇବାକୁ ପଡିବ। ଯଦି ବଦଳାଇ ପଡିବ ତମକୁ ସେତିକି ଦୃଢ ମନୋବୃତ୍ତି ସେ ଝିଅ ଭିତରେ ପୁରେଇବାକୁ ପଡିବ। ହଡଷ୍ଟ୍ରଙ୍ଗ ହେଇକି ଝିଅ ଟା ଠିଆବାକୁ ପଡିବ। ନହେଲେ କିଛି ହେଇପାରିବନି ପର କାନ୍ଧରେ ଆଶ୍ରିତ ହେଇକି ତୁ ବଞ୍ଚ ନା ନିଜ ଗୋଡ ଠିଆ ହୋ।
ହୁଁ ହୁଁ ହୁଁ ନିଶ୍ଚୟ ହଉ ମାମ୍ ଟାଇମ ହେଇଗଲାଣି। ଆଜ୍ଞା ଟାଇମ ହେଇଗଲାଣି ମ୍ୟାମ୍ ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି ମ୍ୟାମ୍ ଧନ୍ୟବାଦ।
ହଁ।